ଓ।
ହ୍ୟାଲୋ କଣ କରୁଚ?
ଏଇ ବସିଥିଲି। ତମେ?
ଏଇ ମୁଁ ବି ବସିଛି ଆଉ।
ଓହୋ। ଖାଇସାରିଲାଣି?
ହଁ।
କଣ ଖାଇଲ?
ଖାଇଲି ଉପମା ମଟର ଆଳୁ ତରକାରୀ।
ଓହୋ ଆଉ ଦେହ ପାଅ ଭଲ ନା?
ହଁ ଭଲ ଅଛି। ତମେ କଣ ଖାଇଲ?
ମୁଁ ଏଇ ପଖାଳ ଖାଇଚି ଆଉ।
ତମ ଦେହ ଭଲ?
ହଁ ମୋ ଦେହ ଭଲ ଅଛି। ହଉ।
ଆଉ କଣ କର ତମେ?
ମୁଁ ଏଇ ମୋର ଗ୍ରାଜୁଏସନ ସଇଲା ଏବେ ଆଉ।
ଅ ହୁଁ, ହୁଁ।
ତମେ?
ମୁଁ ବି ସେଇ।
ମୁଁ ସେମ୍ ଏଜ୍ ଆଉ।
ଆସପରାଣ୍ଟ ଷ୍ଟୁଣ୍ଡେଟ ଆଉ।
ହଁ, ଓହ। ବୟସର ଅବଧି ସମାନ।
ହଁ
ଏଇ ବସିଛି ଆଉ ଆଜି ଟିକେ ଭଲ ରଜପାଗ ହେଇଛି।
ହଁ ରଜରେ ତ ଯୋଉ ଖରା ହେଲା ଏବେ ଟିକେ ରଜ ପାଗ ଦଉଛି ଆଉ।
ହଁ ଏବେ ଏବେ ସମସ୍ତେ ଜଜେ ଜେ ଯାହା କାମରେ କିଏ କୁଆଡେ ପଳେଇ ପଳେଇଗଲେଣି।
ହଁ ଆଜିତ କାଲିତ ସରିଲା ରଜା। ଆଉ ଆଜି ସବୁ କୁଆଡିକେ ପଳେଇବେ ଆଉ।
ହଁ ପୁରା ଯି ଯାହା କାମରେ ସବୁ ପଳେଇ ହୁଁ
ହଁଁ ଆଉ ଯୋଉ ରଜରେ କୁଆଡେ ସବୁ ବୁଲାବୁଲି କରିଥିଲା ନା?
ସେ ନଜରରେ ସେଇ ମଣିଙ୍କ ପାଖେ ଯାଇଥିଲି। ଆଉ ପାଖରେ ଗୋଟେ ରଜ ଡୋଳିରେ ପାଖ ଗାଁ ରେ ଲାଗିଥିଲା। ରଜ ମହୋତ୍ସବ ହଉଥିଲା ସେଠିକି ଯାଇଥିଲୁ।
ହଁ
କଣ ପାନ ଖାଇବା କଥା ଆଉ ଆଉ ଗୋଡ ପିଠା।
ହୁଁ
ତରକାରି ଆଉ ପିଠା ମିଠା। ସବୁ ଆଉ ଡଳିି ଖେଳିବା କଥା ଆଉ ନୂଆ ଡ୍ରେସ ପିନ୍ଧିବା କଥା।
ହୁଁ
ଏମିତି ହେଇକି କଟିଗଲା ତିନି ଦିନ କେମିତି ପଳେଇଲେ ଜଣା ପଇଲାନି।
ହଁ ଆମର ବି ଏପଟରେ ସେଇଭଳିଆ ରଜ ବୁଲିଲୁ। ବୁଲିକି ତାପରେ ଡୋଳି ଚାଲିଲୁ ଟିକେ ତାପରେ ସାଙ୍ଗମାନୋନେ ଆସିଥିଲେ ସେମାନେ ଗଠୁ ବୁଲିବା ପାଇଁ। ବୁଲି ବାଲିିକି ଆସିକି ଖାଇ ପିଇକି ଘରେ ଆଉ ଏବେ ତ ରଜ ସରିଗଲା କାଲି ଆଉ।
ହୁଁ
ଏବେ ବର୍ଷେ ପୁଣି ଆନେଇଥିବା ରଜକୁ ଆଉ।
ବଞ୍ଚିଥିଲେ ବର୍ଷେ
ହଁ
ହ ପା ଯେମିତି ସଡନ ଇଏ ହଉଛି ଡେଥ ଫେଥ।
କଣ କହିଲ?
ମୁ କହିଲି ଯେମିତି ଅକାଳ ମୃତ୍ୟୁ ହେଇଯାଉଛି ଜି ବଞ୍ଚିଥିଲେ ପୁଣି ଯାଇ ବର୍ଷେ
ହଁ ହୁଁ ଏବେ ତ ଉଷବାର ଲାଗି ରହୁଛି ଆଉ। ତମ ଘରକୁ ସବୁ ବନ୍ଧୁବାନ୍ଧବ ଆସିଥିଲେ ନା?
ମାଁ ଆସିଥିଲେ ପିଇସି ହେରିକା। ଆସିଥିଲେ ଗଲେ ସବୁ ଆଉ।
ଓହୋ ଆମ ଘରକୁ ବି ଆମ ଘରକୁ ବି ବହୁତ ଜଣ ଆସିଥିଲେ କୁଣିଆ ସବୁ ବୁଲାବୁଲି କରିକି ଗଲେ। ସବୁ ଆଉ କାଲି ସବୁ ତ ବାର ଥିଲା ସବୁ ଖାଇ ପିଇକି ପଳେଇଲେ ଆଉ।
ଉଁ ହୁଁ ଖରା ଯଉ ଏବେ ଟିକେ କମିଛି।
ହଁ ଆଜି ଟିକେ କମିଛି ନହେଲେ କାଲି ବି ଜୋଅରେ ଗରମ ଖରା ହଉଥିଲା।
ହ ତମେ ସବୁ କୋଉ କୋଉ ଜାଗା ବୁଲିବାକୁ ଭଲ ପାଅ?
ମୁଁ ସବୁ ଟିକେ ମୁ କହନି ଟିକେ ନିରବ ସ୍ଥାନ। ସବୁ ଯିବାକୁ ଭଲ ଲାଗେ। ହଁ ସେଇ ସବୁ। ହୁଁ ମନ୍ଦିର ଫନ୍ଦିର ପ ଏମତି ଟିକେ ନିରବ ସ୍ଥାନ ଥିବ। ମ ତେ ବସିବାକୁ ଟିକେ ଭଲ ଲାଗେ ଆଉ ଇଏ ଆଉ। ବେଶୀ ଗହଳି ଚହଳି ମତେ ଭଲ ଲାଗେନି ଆଉ।
ପୁରୀ ଯାଇଛ?
କଣ କହିଲ?
ପୁରୀ ପୁରୀ
ହଁ ପୁରୀ ମୁଁ ତିନିଥର ଯାଇଛି। ତମେ?
ମୁଁ ସେ ପାଞ୍ଚ ଥର ଖଣ୍ଡେ ଯାଇଛି ଆଉ।
ହଁ ହଉ
ଆଉ ସବୁ କଣ ଦେଖିବାକୁ ଗଲେ ମୁଭି ଫୁଭି ଦେଖ?
ହ ମତେ ମୁଭି ଦେଖିବାକୁ ଭଲ ଲାଗେ ନା ମୁଁ ଯା ଟିକେ ମୋବାଇଲରେ ଯା ଟିକେ ଦେଖି ଆଉ ହଁ ମୁଁଭି ଦେଖିବା ମତେ ଭଲ ଲାଗେନି।
କଣ କରିବାକୁ ଭଲ ଲାଗେ?
ମୁଁ ସିଲେଇ ତ ମୁଁ ସିଲେଇ ଶିଖିଛି ସିଲେଇ କରେ ଆଉ। ଦିନ ସାରା ସିଲେଇ କରିଥାଏ ଟିକେ ବୁଲିବି କେତେବେଳେ କୁଆଡେ ନହେଲେ ଯାଏଁ ବୁଲିବାକୁ, ବୁଲିକି ତାପର ଘରେ ଆଉ।
ଗ୍ରାଜୁଏସନ ବା ଏବେ ସରିଲା, ପଢାପଢି ଏବେ ସରିଥିବ ଆଉ?
ହଁ ଗ୍ରେଜୁଏସନ୍ ସଇଲା ଏବେ ଆଉ।
ତା ସହିତ ବି ସିଲେଇ ଶିଖି ଯାଇଛ? ତା ସହିତ ସିଲେଇ ବି ଶିଖି ଯାଇଥିଲ?
ହଁ। ଦଶଣ ପରେ ଗୋଟେ ଏ ମେସିନ୍ ଥିଲା। ଘରେ ଆମ ଘର ପାଖରେ ଗୋଟେ ଜେଜ ହେବେ ସିଏ ଶିଖେଇ ଦେଇଥିଲେ ଆଉ। ଶିଖି ଯାଇଥିଲି ଆଉ।
ମୁଁ।
କୋଉ ବହି ପଢିବାକୁ ଭଲ ଲାଗେ?
ବହି ପଢେ଼ ଆଉ ସେ ଯୋଉ ବହି ଯୋଉ ଏକ୍ଜାମ ଫଜାମ ଥାଏ ପଢେ ଆଉ ଇଏ ଆଉ।
ନା ନା ଯେଉ ପୁରାଣ ବହି ହେଲା କି କିଛି
ହଁ ମୁଁ ଭାଗବତ ସବୁଦିନ ସନ୍ଧ୍ୟା ବେଳେ ପଡେ ଆଉ, ଆଉ ହନୁମାନ ଚାଳିଶ ହଁ ଭାଗବତ ସନ୍ଧ୍ୟାବେଳିଆ ସବୁଦିନ ପଢ଼େ।
ହେଲା ଆଉ ମୋତେ ବି ସେୟା ଆଉ ଥରେ ଯିବନି। ବହି ପଢ଼ିବାକୁ ଭଲ ଲାଗେ। ଆଜି ସେଥିରୁ କିଛି ଜାଣିବୁ ଆଉ।
ହଁ। ଆଉ ଏବେ ଆଉ କଣ ପଢିବ? ନା ନା।
କଣ? ହଁ।
ଏବେ କଣ ପଡୁଛ ନା?
ହଁ, ଏଇତ ସରିଲା ଆଉ ତାପରେ ଚାଲିଛି ଆଉ ସବୁବେଳେ ଏଜାମ ଆଉ।
ଓହୋ। ତମେ ତମ ଘରେ କେତେ ଜଣ ମେମ୍ବର ଅଛନ୍ତି?
ମର ପୁରା ବଡ଼ ଫ୍ୟାମିଲି।
ଆମର ବି ବଡ଼ ଫ୍ୟାମିଲି।
ହୁଁ ସମସ୍ତେ ଅଛନ୍ତି ଖାଲି ଜେଜେବାପା ଜେଜେମା ନାହାନ୍ତି ଆଉ ନହେଲେ ସମସ୍ତେ
ଓ ହୋଉ।
ତୁମର
ଆଉ କଣ କୁହ, କଁ କହିଲ?
ତମର
ମୋର ମୋ ଜେଜେବାପା ମରି ଯାଇଚନ୍ତି ତ ମୋ ଜେଜେମା ଖାଲି ଅଛନ୍ତି। ଆଉ ମୋର ତିନ୍ଟା ବାପା ମୋ ସାନା ଆମେ ସବୁ ଜଏଣ୍ଟ୍ ଫ୍ୟାମିଲି ଆଉ।
ଭଲ।
ତିନଟା ତିନଟା ବାପା ମା ଙ୍କ ଭିତରୁ ମୋ ବାପା ହଁ ଆଉ ମୋ ବାପା ବଡ। ସାନ ବାପା ଅଛନ୍ତି ଦି ଜଣ।
କେବେ ବୋରିଂ ଫିଲ୍ କରିନଥିବ ଆଉ।
ନା ଆମ ଘରେ ସବୁବେଳେ ହୋହାଲ୍ଲା, ସବୁବେଳେ ପା ମାନେ ଲୋକ ଯିବା ଆସିବା କରିଥିବେ ଆଉ କେତେବେଳେ ଫାଙ୍କା ନୁହଁ ଆଉ।
ଅଧିକ ଲୋକ ହେଲେ ସେୟା ଆଉ।
ହଁ।
ଗହଳି ପୁରା ସବୁବେଳେ ଆଉ।
ମୁଁ।
ଆଉ କଣ ଭଲ୍ ଲାଗେ?
ଆଉ କଁ ତମୁକୁ ଖାଇବାକୁ କଁ ଭଲ୍ ଲାଗେ?
ଖାଇବାକୁ ସବୁ ସାଧା ଜିନିଷ ଭଲ ଲାଗେ ଆଉ।
ତମେ ଆମିଷ ଖାଆନି?
ନା।
ଓଃ।
ହୁଁ ସବୁ ସଧା ଅରୁଆ ଭାତ ଡ଼ାଲ୍ମା ଭାତ ଭଜା କାରୀ ସବୁ ଭଲ୍ ଲାଗେ ପିଠା ଉପରେ ଭଲ ଲାଗେ ମିଠା
ଖଟା ରାଗ ସବୁ ଭଲ ଲାଗେ ଚଟପଟା ବିୁ ଭଲ୍ ଲାଗେ ଆଉ। ଖାଲି ଆମିଷକୁ ଛାଡ଼ି ଆଉ।
ହଁ ତମକୁ ରୋଷେଇ ଆସେ ନା?
ନାଁ।
ମିଷେଇ ଆସେ ନା କରନ୍ତନି?
ନାଁ ଖାଲି ଚାହା ମ୍ୟାଗି ଇପି ବେଳେବେେଳେ କେବେ କେବେ। ନହେଲେ ମୁଁ କରି
ଓହୋ ହୁଁ।
ଛୋଟବେଳେ ତ ହଷ୍ଟେଲେ ରହିଲେ ପଡ଼ାପଡ଼ି ମୁଁ କିଛି କରିନି, କେବେ କିଛି କରିନି ଆଉ। ଦେଖିବାକୁ ଭଲ୍ ଲାଗେ ତାପରେ ଏୟା ହବ ତାପରେ ସେୟା ହବ ଜାଣିଚି ପ୍ରଶ୍ ଦି କିନ୍ତୁ ପରେ।
ତମ ହଷ୍ଟେଲ୍ ରେ ରହିକି ପଢ଼?
ହଁ।
କୋଉ ହାଷ୍ଟେଲରେ ରହୁଥିଲା?
ହୁଁ ଉଁ
ଓହୋ।
ତମକୁ କଣ କରିବାକୁ ଭଲ ଲାଗେ, କୋଉ କଣ ସବୁ ବନେଇବାକୁ?
ମତେ ତ ବେଶୀ ଟିକେ, ଏମିତି ଟିକେ ଫାଷ୍ଟ ଫୁଡ୍ ଆଇଟମ୍ କରିବାକୁ ମତେ ଭଲ ଲାଗେ ଆଉ। ରୋଷେଇବାସ ମୁଁ ଅଛନ୍ତି ଛୁଆ ବୋଉ, ବୋଉ କରନ୍ତି।
ହୁଁ।
ମୁଁ ଟିକେ ଯାହା ଭଲ ଜିନିଷ୍ ହଁ ହୁଏ, ଚିକେନ୍ ଫିକେନ୍ ଆସିଲେ, କି ମାନେ ଭଲ ଜିନିଷ୍ ପନିର୍ କି ଛତୁ, ଏମି ସବୁ ଆସିଲେ ମୁଁ କରେ ଆଉ।
ଓହୋ।
ହଉ, କଣ କହିଲେ?
ନୂଆ ନୂଆ ରେସିପି ହେଲା, ଚଟ୍ ପଟା ହେଲା
ହଁ, ନୂଆ ନୂଆ ରେସିପି, ଭଲ ଲାଗେ ଟିକେ କରିବାକୁ ଆଉ।
ଭଲ। ମିଠା ଭଲ ଲାଗେ ନା ଖଟା ଜିନିଷ?
ହୁଁ, ମତେ ଖୁ ଇଏ ଭଲ ଲାଗେ। ମୁଁ କଇନି ମିଠା ବେଶୀ ମତେ ଭଲ ଲାଗେ ନା, ମତେ ଟିକେ ରାଗ ଏଇ ସବୁ ଜିନିଷ ଭଲ ଲାଗେ ଆଉ।
ରାଗ ଖଟା
ହଁ ହଁ। ଆଉ
ଭଲ ଭଲ।
ଆଉ ତମ୍, ତମକୁ କୋଉ ଜାଗା ବୁଲିବାକୁ ଭଲ ଲାଗେ?
ମତେ ଯୁଆଡ଼େବି ନବ, ମତେ ଭଲ ଲାଗିବ।
ହୁଁ ବୁଲିବାକୁ ଭଲ, ହଁ ବୁଲିବାକୁ ଟିକେ ଭଲ ଲାଗେ ଆଉ।
ହଁ, ଇଆଡେ ବି କୁ ଆ ମତେ ବୁଲିବାକୁ ଭଲ ଲାଗିବ, ବାନ୍ତି ହଉ ପଛେ, ମତେ ବୁଲ
ହଁ ମୋର ବି ଯୁଆଡେ ବି ଯାଏ, ମତେ ବାନ୍ତି ହବ ଖାଲି ମୋର। ଅଟୋରେ ବି ବଲେ ବାନ୍ତି
ନା ଅଟୋରେ ଗଲେ ବାଧିବନି, କାଇଁନା ପବନ ବାଜେ।
ହୁଁ ମୋର କଣ ପାଇଁ କେଇଆଣି ମାନେ ଏମିତି, ଅଟୋରେ ବି ଗଲେ ବାନ୍ତି ହବ ମୋର।
ହୁଁ ମୋର ଅଟୋରେ ବାନ୍ତି ହୁଏନି କିନ୍ତୁ ଆଉ ସବୁ ଆଉ ବୋଲର୍, କାର୍, ବସ୍
ହୁଁ। ତମର ଗୋଟେ ଯିବାଆସିବାରେ ଗୋଟେ ଅଭ୍ୟାସ
ହଁଅ, କରିଥିବୁ ତ ଏମିତି, ଆଉ
ଉଁ ହୁଁ। ହଁ।
ଏମିତି ଆଉ, ତମେ ଘରେ ସବୁ ଭଲ ନା?
ହଁ, ମୋ ଘରେ ସବୁ ଭଲ। ମୋ ମା, ଜେଜେମାଙ୍କର ଷ୍ଟୋନ୍ ଅପରେସନ୍ ହେଇଥିଲା, ତାଙ୍କ ହଁ ଏବେ ଟିକେ ଭଲ ମେଡିକାଲ ରୁ ଆସିଛନ୍ତି ଆଉ। ମୁଁ ଟିକେ କୁଣିଆ ସବୁ ବେଶୀ ଆସୁଛନ୍ତି ଦେଖିବା ପାଇଁ ଆଉ। ମୋର ସବୁବେଳେ
ହୁଁ
କୁଣିଆ ଭର୍ତ୍ତି ଆଉ।
ହଁ ଟିକେ କେୟାର କର ଆଉ। ଯାହା ହେଲେ ଜେଜେ ମୋର ତ ନାହାଁନ୍ତି।
ହଁ
ବହୁତ୍ ଭଲ
ମୋ ପିଇସ୍ ମାନେ ସବୁ ସବୁବେଳେ ଆସନ୍ତି ଟିକେ ଦେଖିକି ଯାଆନ୍ତି ତାଙ୍କ ବୋଉ ଙ୍କୁ ଆଉ। ହେଲେ ନିଜ ମା ନା, ମନ ଭଲ ଲାଗିବନି ତାଙ୍କ ଦେହ ଭଲ ନାହିଁ।
ସବୁବେଳେ ମିଠା ଇଏ ଫିଏ ଆସୁଥିବ ଖାଉଥିବ ଖାଲି।
ହଁ ମିଠା ଫଳମୂଳ ତ ଆସେ ଆଉ। ଏବେକା ଫଳ ତ ଯାହା ସବୁ ଲାଗୁଚି ସାର ମସଲା ଦିଆ ହେଇକି ସବୁ ଭଲ ଲାଗୁନି କିଛି।
ହଁ ଏବେ ତ ସବୁଥିରେ ଦିଆହେଉଚି ଆଉ। ସେଥିରେ ବି ରେଟ୍ ଅଧିକ ଫଳ ର।
ହୁଁ।
ହୁଁ ତଥାପି ବି